ହୁଁ।
ଯୁହାରି।
ଜୁଆହାର ଜୁଆହାର
ଆରେ ଆମର ଚାଲା ଟ୍ୟାକ୍ସ? କେତେ ପଇଲା
ହଉ ଆଉ।
ଆଉ ଭଲ?
ହୁଁ ଭଲ ବସିଚି। ହଁ ଭଲ ଅଛି ତମେ ଯେ
ଆଉ ଘରେ?
ଭଲ ଅଛନ୍ତି?
ଆଉ କଣ କରୁଛନ୍ତି ସବୁ?
ସବୁ ବସିଚନ୍ତି ମୋବାଇଲି ଦେଖୁଚନ୍ତି ଆଉ। ତମେ ଯେ ଭଲ ଅଛ?
ହଁ ହଁ ମୁଁ ବଢିଆ ଅଛି ଆପଣଙ୍କ ନାଁ ଟା କଣ କହିଲେ?
ହୁଁ ହୁଁ ପସ୍ନାଲ ନଟ୍ ହଉ ଆଉ କଣ କରୁଚ?
ଆଉ ଅଛି ନା ବସିଚି ନା ବାହାରେ ଥିଲି ଘରେ ଅଛି ଏବେ।
ଓହୋ ଖାଇଲୁଣି କି?
ନା ନା ଖାଇନି ଆଉ ଟିକେ ହେଲେ ଖାଇବି ଆଉ।
ଓହୋ କଣ ହେଇଚି କି ଆଜି?
ଆଜି ହେଇଚି ଭାତ ଡାଲି ଭଜା
ଓହୋ ଭଲ ଆଉ।
ଆପଣ ଖାଇଲେନି?
ହଁ ମୁଁ ଖାଇ ସାରିଲିଣି।
ଆଉ ଘରେ ସବୁ କଣ କରୁଚନ୍ତି?
ବସିଚନ୍ତି ବୋ
ଅ ହୋ ଆଉ ଆପଣ କୋଉଠି ଅଛନ୍ତି?
କଣ?
ଆପଣ କୋଉଠି ଅଛନ୍ତି ଏବେ?
ଘରେ।
ଓହୋ। ତା ହେଲେ କୁହନ୍ତୁ ତା ହେଲେ
କୁହନ୍ତୁ ଆପଣଙ୍କ ହାଲଚାଲ ଟିକେ କଣ କରୁଛନ୍ତି କଣ ନାହିଁ।
ମୁଁ ମୁଁ ତ ଏଇନା ଥିଲି ବାହାରେ ଏବେ ଜଷ୍ଟ ଘରକୁ ଆସିଚି।
ହଁ ଆଉ।
ହଁ ଘରକୁ ଆସିକି ଖାଇକି ବସିଚି ଏଇନା।
ଅହ।
ହଁ।
ଭଲ ଆଉ।
ହଁଅଁ।
ଆଉ କୁଆଡେ ବୁଲି ଯାଇଥିଲେ?
ହାଁ ଏଇ ଯାଇଥିଲି ଟିକେ ମଲ୍ ଫଲ୍ ବୁଲି ଯାଇଥିଲି ଟିକେ ମାର୍କେଟ ବୁଲି ଯାଇଥିଲି। ହଁ।
କିଣିଲେ କି କଣ ନାହିଁ?
ନା କିଛି କିଣନି ମ ଏ ସେ ସାଙ୍ଗର ମାମା ଯାହା ଯାଇଥିଲେ ମାର୍କେଟ ତ ତାଙ୍କୁ ଧରିକି ଯାଇଥିଲି ଆଉ।
ଅହ।
ହଁ
ଭଲ।
ହଁ ହଁ।
କଣ କଣ ଦେଖିଲେ ସେଠି?
ଆଁ ସେଠି ମଲରେ ଏଇ ଡ୍ରେସ ଦୋକାନ ଯାଇଥିଲି ପା ଡ୍ରେସ ମଲଟା ଯାଇଥିଲି ସେଠି ଡ୍ରେସ ନା ତାଙ୍କେ ମାନେ ତାଙ୍କର ଗୋଟେ ଦୋକାନ ଅଛି ନା ତାଙ୍କ ଦୋକାନ ଅଛି ତ ତାଙ୍କେ ସେ ଦୋ ଦୋକାନରେ ମାନେ ତାଙ୍କ ଦୋକାନରେ ସାମାନ ନେବା ପାଇଁ ଦେଖି ଯାଇଥିଲେ।
ଓହୋ କୋଉ ଜାଗାରେ ଯେ?
ଏଇରା ଆମ୍ଲାପଡା ଏ ଯୋଉ ଏ ଯୋଉ ଦୟାର ବାପା
ଓହୋ ସେମିତି
ହଁ।
ହୋଉ ଆଉ।
ହଁ। ଆଉ କୋଉ ସ
ଆଉ ଖବର କଣ କୁହନ୍ତୁ ଟିକେ ଘରର ହାଲଚାଲ?
ସେତେବେଳଠୁ ଏ କୋହୁଚି ସେତେବେଳଠୁ ଏମତି ଏମତି ସେମତି ସେମତି ଆଉ ଆପଣ ଇଆଡେ ବର୍ଷା ହୋଉଚି କି?
ହଁ ହେଉଥିଲା ଟି
ଆଉ ମାନେ ଖରା ଦିନ ତମର କେମିତି ଗଲା?
ଖରା ଦିନ ଘରେ ରହିକି କାମ ଯାଉଥିଲି ଆଉ
ଆଉ
ଆସିକି ସନ୍ଧ୍ୟାରେ ଶୋଇକି ଦି ରାତିରେ ବୁଲିଯା ବୁଲି ଯାଉଥୁଲୁ ଟିକେ ଆଉ।
ଅହ ତାହେଲେ ଖରା ଜୋରସୋରେ ହୋଉଥୁଲା ବି ଆପଣଙ୍କ ପଟେ?
ହଁ ସେମିତି ଆଉ।
ଅହ ଆମ ପଟେ ତ ମାନେ ଏତେ ଜୋରେ ଖରା ମାନେ କହିବାକୁ ନାଇ ମାନେ ମାନେ ପୁରା କିଛି ଫେନ୍ ଫେନ୍ କୁଲର ଫୁଲ କିଛି କାମ ଦେଲାନି।
ଓହୋ।
ଅହଁ।
ଉଁ ବର୍ଷା ହେଲା କଣ ଆଜି?
ଉଁ ନା ନା ବର୍ଷା ଆମପଟେ କି ବର୍ଷା ଆଉ ଆମ ପଟେ ବର୍ଷା ନା ନା ଆମ ପଟେ।
ଖରା ହୋଉଚି ନା?
ହୁଁ ହଁ ଟିକେ ଟିକେ ମେଘୁଆ ପାଗ କଲା ଖରା ହେଇନି ଅବଶ୍ୟ ଆଜି ଖାଲି ମେଘୁଆପାଗଟେ କଲା। ମୁଁ ଭାବିଲି ବର୍ଷାଟେ ହବ ଯାହା ହଉ ବର୍ଷାଟେ ହବ ରାତିରେ ଶୀତ ଲାଗିବ ଶୋଇଲା ଆସିକି ଭଲ ଲାଗିବ। କଲା ସେ କି କି ବର୍ଷା ନା ବର୍ଷା ଫର୍ଷା ପଡ଼ଲାନି କିଛି ନାହିଁ।
ଓହୋ ଭଲ ଆଉ ଆମ ପଟେ ତ ସକାଳଟୁ ବର୍ଷା ହେଲା। ଏବେ ଘଣ୍ଟେ ଦିଇଟାରୁ ଛାଡିଚି ଆଉ।
ବଲ ଲାଗୁଥୁବ ତ ଗରମଟା? ଏ ମାନେ ବର୍ଷା ହେଲା ଯେହେତୁ ଟିକେ ଥଣ୍ଡା ଲାଗୁଥିବ ଭଲ ଲାଗୁଥିବ।
ହଁ ଥଣ୍ଡା ଲାଗୁଚି ଭଲ୍ ଲା
ହୁଁ। କରି ପସା ମାନେ ଦେ ମାନେ କଣ କରିବା ଖରା ମାସ୍ ଟା ହଉ ଆମ୍ବ ଖାଇଲେ।
ଆମ୍ବ ହଁ ସେମିତି ଟିକେ ଟିକେ ତମେ
ହଁ ଆମେ ବି ସେମିତି କା ଆଉ କୁଆଡେ ଦିଟା ଆମ୍ବ ମିଳୁଚି ଯା ଟିକେ ଦେଲା ଆମ୍ବ ନହେଲେ କିଣିକି ଖାଇବାକୁ ପଡୁଚି। ହ ହଁ
ଓହୋ ଏମିତିକି।
ହଁ।
ଉହୁଁ।
ହଁ।
ଆଉ କୁଆଡେ ବୁଲି ଯାଇଚନ୍ତି କଣ ପୁରୀ ଫୁରି।
ହଁ ପୁରୀ ବୁଲି ଯାଇଥିଲି। ଏନା ଅଛି ଘରେ ଅଛି ଏଇନା। ଏ ଏବେ ଯାଇଥିଲି ଲାଷ୍ଟ ମନ୍ଥ୍ ଯାଇଥିଲି ଲାଷ୍ଟ ମନ୍ଥ୍ ଯାଇଥିଲି ପୁରୀ। ପୁରୀ ଆମର। ଜଗନ୍ନାଥ ମନ୍ଦିର୍ ରେ ଗଲି ଭୁବନେଶ୍ଵର ଲିଙ୍ଗରାଜ୍ ମନ୍ଦିର୍ ଗଲି।
ଉହୁଁ।
ଯାଇଥିଲି ଆଉ ଆପଣ କୁଆଡ଼େ ଗଲେ ନା ନାଇଁ ଇଏ ଭେକେସନ୍ ରେ।
ଅହ ଏମିତି କି।
ହଁ ଆପଣ ଗଲେ ନା ନାଇଁ ଖରା ଛୁଟିରେ କୁଆଡ଼େ ବୁଲା ବୁଲି କରି।
ନାଇ କୁଆଡେ ଯିବୁ ଖରାରେ ଆଉ।
ଅହ। ଆପଣ ବର୍ତ୍ତମାନ ତାହେଲେ ଅଛନ୍ତି କୋଉଠି।
ଛେ ଫୁଲବାଣୀ ଗାଁରେ ଘରେ।
ଅହ।
ପୁଣି କଣ ଚାଲିଛି ନା ଚାଲିନି।
ପଢାପୁଢ଼ି ଚାଲିଚି ପଢାପୁଢ଼ୀ ଚାଲ୍ ଚାଲି ପଢା ପୁଢ଼ି ଚାଲିଛି। ଆ ଆମେ ଏବେ ବର୍ତ୍ତମାନ ଏବେ ହେଲା ପ୍ଲସ୍ ଥ୍ରୀ ହେଲା।
ହଁ।
ପଲ ପ୍ଲସ୍ ଥ୍ରୀ ହେଲା ଏବେ ସିଟି ସି ବାହାର୍ଚି ସିଟି ପକେଇବି। ଆଉ ଆପଣଙ୍କର ସରିଲାଣି ଅଧା ଆଁ।
ଭଲ ଆଉ ମୋର ପ୍ଲସତ୍ରି। ମୋର ଯୁକ୍ତ ତିନି ସରିଗଲାଣି ଘରେ ଅଛି ଆଉ।
ଅହ ତାଲେ କୁଆଡ଼େ ଜବ୍ ଫବ୍ ପାଇଁ ଅପ୍ପାଏ କନାହାନ୍ତି ବଧେ।
ହଁ ଚହ ସରକାର ଚାକିରୀ ପାଇଁ ଟିକେ ଦେଖୁଛି ଆଉ। କଣ କରିବା ଟିକେ ପ୍ରସ୍ତୁତ ହଉଛ ଆଉ।
ପାର୍ଟ ଟାଇମ୍ କିଛି ନହିଁ କରୁଥିଲି ଭଲ ଲାଗିଲାନି ଛାଡିଦେଲି ଆଉ।
ଅ ହ ହ। ତାହେଲେ ଏବେ ଅଛନ୍ତି ଘରେ ତାହେଲେ।
ହଁ ଘରେ ଏକା ଅଛି ଆଉ।
ଅହ।
ଅ।
ତାଲେ କୁହନ୍ତୁ ତାହେଲେ ଆଉ, ଆପଣଙ୍କ ବିଷୟରେ କୁହନ୍ତୁ। ଆଉ କଣ କଣ ଆଜି ଆଜି ଦିନ ସାର କଣ କଣ କଲେ?
ଆଜି ଦିନରେ ଆଉ, ସକାଳୁ ଉଠିଲି ଗାଧେଇଲି। ରେଡି ହେଲି, ମନ୍ଦିର ଯିବା ପାଇଁ ବାହାରି ଥିଲି, ହେଲେ ଯାଇନି।
ତାପରେ ଘରେ କହିଲେ ଗାଁକୁ ଯିବା କହିକି ଗାଁକୁ ଗଲୁ। ମାମୁ ଗାଁ ଆଡେ ଗଲୁ। ସେଠୁ ପଞ୍ଚାୟତର କାମଡ଼େ ଥିଲା।
ପଞ୍ଚାୟତ ର କାମ ସାର କି ମାମୁ ଘରୁ ଗଲୁ। ମାମୁ ଘରୁ ଆସିକି ଆମ ଗାଁ ଗୁଡେ ଗଲୁ, ଆମ ଗାଁ ର ଫୁଲବାଣୀ ଆସିଲି ଆଉ।
ଓହ ହ। ନାଇଁ ଫୁଲବାଣନୀୁଠୁ ତୁମ ଗାଁ ଟା କେତେ ବାଟ ତାହେଲେ?
ଆମର ହବ ତିରିଶ ପଇଁତିରିଶ।
ହେଲେ ପଞ୍ଚାୟତରେ କାମ ଥିଲା।
ହଁ ହଁ ପଞ୍ଚାୟତର କାମ ଥିଲା ଆଉ।
ଆପଣଙ୍କର ଖବର ଟିକେ କୁହନ୍ତୁ?
ତାହେଲେ ମୁଁ ଆଜି କଣ କଲିି ଆଜି ମୁଁ ଦିନ ସାରା ଆଜି ମୁଁ ଦିନ ସାରା ରହିଲି ଘରେ। ଉଥିଲି ମାନେ ସକାଳୁ ଉଠିଲି ସକାଳୁ ଉଠିକି ଗଲି ଲାଇବ୍ରେରୀ ଗଲି। ଲାଇବ୍ରେରୀ ଲାଇବ୍ରେରୀ ଗଲି, ପଢାପଢି କଲି, ଆସିଲି, ମାର୍କେଟରେ ବୁଲିଲି। ତାପରେ ରହିଲି, ପଢାପଢି କରି ସାରିକି ପଢ଼ା ପଢି ଅଛି ମାନେ ଲାଇବ୍ରେରୀରେ ଲାଇବ୍ରେରୀ ଗଲି, ପଢାପଢି କରି ସାରିକି ଆସିକି ରହିଲି ଘରେ ଗାଧ ଗାଧି କଲି ଖାଇଲି।
ଆହା ହଉ ଆଉ।
ଆଉ ଦିନ ବେଳା କଣ ଖାଇଥିଲି
ଦିନ ବଳା ଖାଇଥିଲି ମୁଁ ଭାତ, ଡାଲି। ଆଉ ପୋଟଳ ତରକାରୀ, ଆଳୁ ଭଜା।
ଓହୋ ଭଲ ଭଲ।
ଆଉ ଆଉ ଆଉ କୁରକୁରି ଖାଇଥିଲି।
ଆଁ ହଁ।
ଭଲ ଆଉ।
ଆଜି ସକାଳେ ଜଣିଛ ହେଇଚି? ସକାଳେ ଆଜି ଆଜି ଖଡା ଗଟ ଗଟୁଟି ଆମ ଘରକୁ ସ୍ୱାଦ ଆସିଛି। ହଁ ରଖିଛି ନା ବାନ୍ଧିକି।
ଓହୋ ଖାଇବାକୁ ଦଉଛ କଣ।
ହଁ ଖାଇ ବାକୁ ଦିଆହାଇଛି, ଭାତ ଦିଆହାଇଛି। ବିସ୍କିଟ୍ଟ ଦିଆହେଇଛି। ନା, ନା, ନା, ନା, ମୁଁ କାଇହିଁ ନିଜେ ଖାଇବିଉ ତାକୁ ଖାଇବାକୁ ଦେବୁ ନା ସେ ବଞ୍ଚିବ ନ ଖାଇଲେ।
ହଉ ଆଉ।
ହଁ
ହଉ ରଖୁଛି।
ହଁ ଆଜ୍ଞା ଠିକ୍ ଅଛି। ବାହହାର ଦଉ